ହ୍ୟାଲୋ।
ଶୁଭ ସନ୍ଧ୍ୟା।
ହ୍ୟାଲୋ।
ମୁଁ କହିଲି ଶୁଭ ସନ୍ଧ୍ୟା।
ଆ ସୁ ଉ ଶୁଭ ସନ୍ଧ୍ୟା।
କଣ ଶୁଣି ପାରିଲିନି ନା ସୁଭା ଗଲାନି?
କଣ କହିଲେ?
ଶୁଣି ପାରିଲନି କି ମୋ କଥା ଟା? ଶୁଣି ପାରିଲେନି ମୋ କଥାଟା ହଁ ସେଇୟା ସେୟା।
ମୁ ହଁ ଶୁଭ ସନ୍ଧ୍ୟା ବ
ହ ହଁ ସେଇଆ ସେଇଆ। ହଁ ଆଜି ମତେ ଲାଗୁଛି ଓହୋ ବହୁତ ଭଲ କଥା। ହଁ ଶୁଭ ହଉ ଶୁଭ ହଉଛି କହିଲି ଆଜି ତାହେଲେ ଆ ଆପଣଙ୍କ ଅ ଅଞ୍ଚଳ ବର୍ଷା ହେଇଛି।
ହଁ ହେଲା ସଖାଳେ ହେଇଥିଲା। ସନ୍ଧ୍ୟାବେଳେ ହେଇନି ବର୍ଷା।
ବୋଧେ ଆପଣ କାମନା କରୁଥିଲେ ନା କଣ ବର୍ଷା ହେଇଯାଉ କହିକିନା।
ହଁ ବର୍ଷା ତ ହଉ ବୋଲି ମୁଁ କାମନା କରିଥିଲି ତାହେଲେ ଏମିତିରେ ବି ବହୁତ ଖରା ହଉଥିଲା ନା ତ ବର୍ଷା ବି ହେବା ଜରୁରୀ ଥିଲା। ଆଉ ଭଗବାନ ମୋ ଡାକ ବି ଶୁଣି ଦେ ଥିଲେ।
ଦେଖନ୍ତୁ। ମୁଁ ଏବେ ଗୋଟେ କଣ କହୁଥିଲି ମାନେ ସରକାରୀ ଚାକିରୀ ପାଇଁ ମୁଁ ପଢ଼ାପଢ଼ି କରୁଛି ଯଦି ଆପଣଙ୍କୁ ଡା ତ ଖବର ଶୁଣି ଦିଅନ୍ତିି ମୋ ପାଇଁ ବି ଟିକେ ମାଗିଦେବେ ଠିକ୍ ଅଛି। ବୁଝିଲେ, ମୁଁ କଣ କହୁଛି?
ଠିକ୍ ଅଛି।
ହଁ ମତେ ଲାଗୁଛି ଯଦି ହୁଁ।
ଠିକ୍ ଅଛି ଆପଣ ବ୍ୟସ୍ତ ହୁଅନ୍ତିନି ମୁଁ ଭଗବାନ ଙ୍କୁ ନିହାତି ପ୍ରାର୍ଥନା କରିଦେବି। ଆପଣ ଯୋଉଥି ପାଇଁ କି
ଆଉ କୁହନ୍ତୁ କୁହନ୍ତୁ। ହୁଁ ହଁ ଆପଣ ଯୋଉଥି ପାଇଁକି ଯାହା ହଁ ମାନେ ପରୀକ୍ଷା ପାଇଁ ପରୀକ୍ଷା ପାଇଁ ମୁ ପ୍ରସ୍ତୁତ ହଉ ପ୍ରସ୍ତୁତ ହଉଛି ହଁ ହଁ ସେ ଆପଣ୍ଡ୍ ପା ଠିକ୍ ଅଛି ମତେ ଲାଗୁ ଟିକ୍ ମୁଁ ତ ପଢ଼ି ପଢ଼ି ମୁଁ ହେଲାନି ବୋଧେ ଆପଣଙ୍କ କାମରେ କିଛି ଗୋଟେ ମିଶିଗଲେ ବୋଧେ ମୁଁ ଉତି ନ୍ନ ହେଇଯିବି ସେ ପରୀକ୍ଷାରେ। ନା କଣ? ମା ମୋ ପାଇଁ ଆପଣ କାମନା କରିଦେବେ ସେଇଆ କହୁଛନ୍ତି ତ?
ଆଜ୍ଞା ଆଜ୍ଞା।
ବୋହୁତ୍ ବୋହୁତ୍ ଧନ୍ୟବାଦ ଆପଣଙ୍କୁ ତ କୁହନ୍ତୁ ଅଧିକା ଆଜି ଆଜି କଣ କଲେ ଆପଣ?
ଆଜି ମୁଁ କଣ କଲି?
କଣ କଣ କଲେ ଆଜି ଦିନ ସାରା ଆପଣ କଣ କଣ କଲେ କୁହନ୍ତୁ ଟିକେ?
ଆଜି ମୁଁ ଦିନ ସାରା ହୁଁ ଏମିତି ତ।
ହଁ ଏମିତି ତ।
ନା ଆଜି ମୁଁ ଦିନ ସାରା କଣ କରିଛି ସଖାଳେ ଉଠି ସାରିଲା ପରେ ଚାହା ସଖାଳର ଯେତିକି କାମ ଥିଲା ସାରିଦେଲି। ତା ସହିତ ସାଙ୍ଗ ମାନଙ୍କ ସହିତ କିଛି କଥା ହେଲି। ଆଉ ଆଉ ସନ୍ଧ୍ୟା ଟାଇମ୍ ରେ ଟିକେ ବାହାରକୁ ଯାଇଥିଲୁ ବୁଲାବୁଲି କରିବା ପାଇଁ। ଯାଇକି ବାହାରେ ବି କିଛି ଖାଇକି ପଳେଇ ଆସିଲୁ।
ତ ସକାଳୁ ସନ୍ଧ୍ୟାଟା କହିଲେ ଦିନ ବେଳେ ଆପଣଙ୍କୁ ଶୋଇଥିଲେ ବୋଧେ ଲାଗୁଛି ମତେ। ନା କଣ? ମଏ ସେମିତି ପ୍ର ମଏ ସେମି ମତେ ସେମିତି ପ୍ରତୀତ ହୋଉଛି ଦିନବେଳେ ଆପଣ ଶୋଇଥିଲେ। ସକାଳେ ସନ୍ଧ୍ୟା ବୁଲୁଥିଲେ ନା କଣ?
ନା ନା।
ମାନେ ଆଜିକି ଆପଣ କି ଖା ତ ଆପଣ ଆଜି କିଛି କାମ କରୁନାହାନ୍ତି ତାହେଲେ ନା କଣ?
ଦିନ ବେଳେ ଶୋଇନି ନା କରିଛି ନା ମର ସେ ନୋଟ୍ ସ୍ ଗୁଡ଼ା ବ ବନେଇବାର୍ ଥିଲା ସେଇଟା ବନେଇଛି ତା ସହିତ ସେ ଡିସ୍ କସ୍ କରିବାର୍ ଥିଲା ଡିସ୍ କସ୍ କରେଇଚି ଆଉ
ଏବେ ବାହାରିଲା ସବୁ ସମ୍ପୁର୍ଣ୍ଣ କଥା ଯାକ। ସେଇଟା ହିଁ ପଚାରୁଛି ମୁଁ ଆପଣଙ୍କୁ କଣ କଣ କଲେ।
ଦି ଘଣ୍ଟା ନା ତିନି ଦି ଘଣ୍ଟା ମ୍ୟାକ୍ସିମମ୍ ଡିସ୍ ସେ ଡିସ୍ କସ୍ କ୍ଲାସ୍ ରେ ଥିଲୁ ତ ସେଇଟା କଣ କହିବି ତାକୁ? ତା ସହିତ ସେଇଟା ସରିଲା ପରେ ଅ କିଛି ସେପଟେ ଆଉ ଗୋଟେ ହଷ୍ଟେଲ୍ ରେ ସେଇଠି ଗୋଟେ ସାଙ୍ଗଟେ ଥିଲେ ତ ତାଙ୍କ ଚାର୍ଜର୍ ଟା ମୋ ପାଖରେ ରହି ଯାଇଥିଲା ତ ମୁଁ ସେ ଚାର୍ଜର୍ ଫେରେଇବାକୁ ଗଲି। ସେ ଚାର୍ଜର ଫେରଇକି ଆସିଲି ତା ସହିତ ଉଁମ୍ ତାପରେ ପରେ ବୁଲିଆ ଗଲୁ ସନ୍ଧ୍ୟାବେଳେ।
କିଏ କିଏ ବୁଲିଗଲେ ସାଙ୍ଗ ସହିତ ବୁଲିଗଲ?
ହଁ।
ବାହାନା ଥିଲା ଚାର୍ଜର୍ ଟା ବାହାନା ଥିଲା ନାଁ କି ତାହେଲେ?
ନା ବାହାନା ନାଇଁ ଏମିତିରେ ବି ଚାର୍ଜର ଫେରେଇବାର ଥିଲା ନା ତ।
ଫେରେଇଦେଲେ ବୁଲାବୁଲି କରିକି ଆସିଲେ ଆଉ। ନା କଣ ହଁ ତାହେଲେ ଆପଣ ପୁରାଲେ ବା ମାନେ ଆଜି ଟିକେ ସନ୍ଧ୍ୟା ମାନେ ଆଜି ପାଗକୁ ସକାଳୁ ଭାବୁଥିଲି ମୁଁ ଟିକେ କୁଆଡ଼େ ବୁଲିଯିବି କୁଆଡ଼େ ବୁଲିଯିବି ବୁଲିତ ଯାଇପରିଲିନି କିନ୍ତୁ ସେ ଜିନିଷ ଟା ଆପଣ ପଡ଼ିଛନ୍ତି ଆଜି ଆଉ। ବୁଝିଲେ ମୁଁ କଣ କହିଲି?
ଆଚ୍ଛା।
କଁ କହିଲେ?
ହଁ ବୁଝିପାରିଲି ଯୋଉଟା ଆପଣ ଭାବୁଥିଲି ଆଜି କରିବି ବୋଲି ସେ ଜିନିଷ‌। ବୋଲି ଆପଣ ଭାବୁଥିଲେ ପା ପାଗକୁ ଦେଖିକି ବୁଲିଯିବି ବୋଲି ସେ ଜିନିଷ ଟା ମୁଁ କରିଦେଇଛି। ବୋଲି କହିଲେ।
ହଁ ସେୟା ସେୟା ସେଆ କାହିଁକି ନା ହଁ ସେଆ ସେଆ ହିଁ। ସେୟା ହିଁ କହିଲି ମୁଁ ଆପଣ ଠିକ ଶୁଣିଛନ୍ତି। ହଁ ତ ମୁଁ ସେ ଜିନିଷ କହୁଥିଲି।
ଆଚ୍ଛା।
ମୁଁ ଭାବୁଥିଲି ଆଜି ଯେମିତି ହେଇଥିଲା ନା ପାଗଟା ଠିକ୍ ଅଛି ତ ମୁଁ ବି କୁଆଡେ ଯିବ କି କଣ କରିବି ତ କିନ୍ତୁ ବର୍ଷା ହେଇଗଲା ନା। ତ ଅଉ ହେଇ ପାରି‌ଲାନି ମାନେ ଆଉ।
ମୋର ବହୁ ଆଜି ବହୁତ ସାରା ଯୋଜନା ଥିଲା ଯେ ହଁ ମୋର ବି ଆଜି। ବହୁତ ସାରା ଯୋଜନା ଥିଲା କି ଯେ ମାନେ ବହୁତ ସାରା କାମ କରିବାର ଥିଲା ଯେତିକି ଇ ମାନେ ରୁମ ରେ କାମ ଅଛି। ସେ ସବୁ କାମ ସାରଦେବି ଭାବୁଥିଲି କିନ୍ତୁ ମତେ ଅଳସୁଆ ଲାଗିଲା ତ ମୁ।
ତାଏଲେ ଆପଣ ଗୋଟେ ଅଳସୁଆ ଟେ।
ନା ନା ଏତେ ଅଳସ ନୁହଁ ଏତେ ଅଳସ ନୁହଁ ଆଜି ନା ନା ଏତେ ଅଳସୁଆ ନୁହଁ।
ହଁ ବେଶୀ ଅଳଷ ନୁହଁ କିନ୍ତୁ ଟିକେ। ଟିକେ ଅଧେ ଅଳସୁଆ ଆଉ।
ଇଚ୍ଛା ହେଲାନି କରିବାକୁ ତ ମୁଁ କଲିିନି। ଫିର ବି ଅଧା ଅଧା ଅଧା ସାରିଛି ଅଧା ଅଧା ସାରିଛି ଆଉ ଅ
ମାନେ ତାହେଲେ ଆପଣ ସଫା ସଫା ସଫା କାମ କିଛି କରୁଥିବେ। ଯୋଉଟା କି ଆପଣଙ୍କ ଅଧାରେ ଅଟକି ଯାଇଥିବ ସେୟା ନା ନାଇଁ?
କଣ କହିଲେ?
ସେଆ ହିଁ ମୁଁ କହୁଛି ଆପଣ ଅଧା କାମ କିଛି କରୁଥିବେ ମାନେ ସଫା ସଫା ସଫା‌। ସତ।
ହଁ ନା ଅଲଗା କାମ ମାନେ। ହଁ ମୁଁ କରୁଥିଲି କିନ୍ତୁ‌ ଅଁ ଯେତେବେଳେ ମାନେ। ସଜାସଜି କାମ। ତ କରିନି ଆଜି ଡ୍ରେସ ମାନେ ମୋର ଡ୍ରେସ ଗୁଡା ବି ବହୁତ ସାରା ଥିଲା ସେଗୁଡା ସଫା କ ରିବାର ଥିଲା ସେଗୁଡା ମୁଇ ଆଜି ଧୋଇଦଲି ତା ସହିତ। ତ ବା ଆଉ। ବହୁତ ଅଛି ତ ମୁଁ ସେ ଯେତିକି ସେ ଯୋଉ କାମ କରୁଥିଲି ଆକ ମୁଁ ସେ ରି ଦେଇଥାନ୍ତି। ହଁ।
ହଁ ତାପରେ।
ତାପରେ ତାପରେ ଡିସକସ୍ ପାଇଁ ଗଲିବା। ଡିସକସ୍ କଲି କରିଲୁୁ ଯୋଉ ଆଜି ହେଇଥିଲା।
କଣ କଲେ ମାନେ କଣ ଡିସକସ୍ କଲେ ମାନେ କୋଉ କଥା ଆପଣ କହୁଛନ୍ତି ମୁଁ ବୁଝିପାରୁନି ମ।
କୋଉ କଥାକୁ ନେଇକି ଏଇ ଗୋଟେ ଟପିକ ନେଇକି।
ମୁଁ ବୁଝିପାରୁଛି ତ କିଛି ବିନା ବିଷୟରେ ତ ଆପଣ କିଛି କରିପାରି ବେନି। ତ ସେଇଟା ହିଁ ପଚାରୁଛି କୋଉ ବିଷୟ ଟା ଥିଲା ଆପଣ ଯ ଯୋଉଟାକ ଆଲୋଚନା କଲେ? କହିବେନି ମତେ ସେଆ କହୁଛନ୍ତି।
ନା ନା କହି କହିପାରିବି କିଛି ଅସୁବିଧା ନାହିଁ କୋଉ ବିଷୟରେ ଡିସକସ କଲୁ କି ଏ ଏବେ ଗୋଟେ ମଣିଷ ଡକ୍ଟର ଗୋଟେ ମାନେ ଗୋଟେ ରୋଗୀକୁ ଦେଖିଲେ କେମିତି ଚିହ୍ନି ପା ପାରେ ଯେ ସେ ରୋଗୀ ଟା।
କାଇଁ?
ଆକ୍ଚୁଆଲି କଣ ହେଇଛି ତାର ବୋଲି? ହଁ ମାନେ ରଖି ରଖି କହିହକ ଆଚୁଆଲି ତାର କଣ ରୋଗ କଣ ହେଇଛି ବୋଲି? ଏମିତି ମାନେ ତାକୁ ମାନେ ପଚାରିବନି କିଛି ନାହିଁ। ସେ ଦେଖିଲ କହିପାରିବ କି ଛୁ ଛୁଇଁଲେ କହିପାରିବୁ କି ତାର ଏଇଟା ରୋଗ ହେଇଛି ବୋଲି।
ନାଇଁ ନାଇଁ ତାତିପ ତା ପାନ୍ତି ମୋତେ ପାଠ ପଢିଛନ୍ତି।
ହଁ ହଁ ମୁଁ ବୁଝିପାରୁଛି ପାଞ୍ଚ ବର୍ଷ ପାଠ ପଢୁଛନ୍ତି ଯେ ସେମତି ଗୋଟେ
ଆଉ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଟେଷ୍ଟ ବି ଥାଏ ଯେଉଁଟା କରିକି ସେମାନେ ଆଣନ୍ତି। ଦେଖିକି ତ ସେ ଜାଣନ୍ତିନି ତେବେ? ତ ସେଇଟା ମୋ ଅନୁସାରେ ତ ସେଇଟା ସାଇକୋଲୋଜି ନ ଥାଏ। ମ ତାଙ୍କର ଲକ୍ଷଣ ଯେଉଁ ଥାଏ ନା ଲକ୍ଷଣ ଯେଉଁ ଥାଏ। ଭାବନ୍ତୁ ଏବେ ଆଖି ହଳଦିଆ ହେଇଯାଇଛି। ତ ତାଙ୍କୁ ଲାଗି ବସନ୍ତ ହେଇଛି କି ଦେହ ଗରମ ହେବ। ତ ସେ ସବୁ ଜି ଜାଣନ୍ତି ଆଉ।
ଆଚ୍ଛା ଆଚ୍ଛା।
ହଁ ତ ମୁଁ ସେତିକି ଜାଣେ ମୁଁ ତ ଡକ୍ଟର ନାହିଁ କେତେ ଅଭିଜ୍ଞତା ନାହିଁ।
ଉଁ ହୁଁ ହୁଁ।
ହୁଁ ତ ମୋତେ ପଚାର ମୁଁ ଆଜି କଣ କଣ କଲି?
ହଁ କୁହନ୍ତୁ ଆପଣ କୁହନ୍ତୁ କଣ କଣ କଲେ?
ତ ମୁଁ କଣ କଲି ସକାଳ ଟିକେ ଆଜି ମୁଁ ଡେରିରେ ଉଠିଲି। କାହିଁକି ନା ରାତିରେ ମୁଁ ଡେରି ଶୋଇଥିଲି।
ଆଚ୍ଛା।
ହଁ ତାପରେ ମୁଁ ଗଲି ପାଠାଗାରା କୁ। ଯାଇକି ବେଶୀ ନାହିଁ ବୋଧେ ମୁଁ ଗୋଟେ ଅଧ ଘଣ୍ଟା ପଢିଛି। ଜଣେ ମତେ ମୋର ବାନ୍ଧବୀ ଜଣେ କହିଲେ ମାନେ କଥା ହେବି ତାଙ୍କ ସହ। ମୁଁ କଥା ହେଲି ଅଧ ଘଣ୍ଟେ ଖଣ୍ଡେ। ଠିକ୍ ଅଛି।
ହଁ। ମାନେ ସଖାଳେ ଟାଇମ୍ ରେ ନା ମଧ୍ୟାନ ଟାଇମ୍ ରେ କେତେବେଳେ।
ସକାଳ କଥା କହୁଛି। ଆ ଆଟା ନଅଟା ସମୟ କଥା କହୁଛି। ମୁଁ ହଁ ତମ ବନ୍ଧୁ ମତେ କଲ୍ କଲେ ମୁଁ ତାଙ୍କ ଯଦି କଥା ହେଲି ଆମେ ସୁଖ ଦୁଃଖ ହେଲୁ। ବହୁତ ବିଷୟ ରେ କଥା ହେଲୁ। ଠିକ ଅଛି ତ ତାଙ୍କ ଆଜି ଜି-ଜି-ଯଦି ମାନେ ଯେତେବେଳେ କଥା ହେଲି ତାଙ୍କ ସହିତ ତ ଏହା ଜାଣିବାକୁ ପାଇଲି ଯେ ମାନେ ଅଣ୍ଡା ହଉଛି ଗୋଟେ ଭେଜ୍ ବୁଝିପାରୁଛନ୍ତି? ସେ ମୁଁ ତା କୋଠି ଜାଣିବାକୁ ପାଇଲିି। ତାପରେ କଥାପଥା ସରିଗଲା ପରେ ମୁଁ ଦହିବରା ଖାଇକି ମୁଁ ଗଲି ପାଠ ପଢିବା ପାଇଁ ଠିକ୍ ଅଛି।
ଆଚ୍ଛା।
ହଁ ଶୁଭା ଯାଉଛି ମୋ କଥା। ତାପରେ ବୋଧେ ମୁଁ ଦି ଘଣ୍ଟା ପଢିକି ତାପରେ ଆଉ ଗୋଟେ ସାଙ୍ଗଟେ ତ ତୁମେ ଆମେ ଟିକେ କଲୁ ବିଶ୍ରାମରେ ସେ ମାନେ ଖାଇବା ଜିନିଷ କିଣିବା ପାଇଁ। ସେଠି କିଣାକଣି କରିକି ମୁଁ ପୁଣି ଆସିଲି ପଳେଇ ଆସିଲି। ପାଠାଗାରକୁ ସେଠି ଖାଇଲି ତାପରେ ପାଠାଗାର ହିଁ ଶୋଇପଡିଲି ଟିକିଏ ସମୟ। ସେଇଠି ଶୋଇ ମାନେ ଶୋଇବା ପାଇଁ ହୁଏ। ମାନେ ଏମିତି ମୁଣ୍ଡ ଦେଇକି ଠିକ୍ ଅଛି।
ସେଇଠି ପାଠାଗାରରେ କଣ ଶୋଇବା ପାଇଁ ବି ମାନେ ମାନେ ପାଠାଗାରରେ କଣ ଶୋଇବା ପାଇଁ ବି କିଛି ବିସ୍ତର ପକେଇ ଦେଇକି ପକେଇ ଦେଇଚନ୍ତି ନା ଏମିତି ସେ ଯୋଉଠି ପଢୁଚନ୍ତି ସେଇଠି।
ଆପ ଆପଣ ଯୋଉପା ଭାବୁଚନ୍ତି ଗଦି ପକାଇଥିବ ତକିଆ ସହିତ ସେମିତି କିଛି ନାହିଁ ସୁବିଧା ଆମର ଏଇଠି ତ ଆପଣ ଯଉ ବେଞ୍ଚ୍ ଦେଇ ନା ଆପଣଙ୍କୁ ଯୋଉ ଜିନିଷ ଦିଆହେଇଥିବ ଯୋଉଠି ପଢ଼ିବା ପାଇଁ ସେଠି ମୁଣ୍ଡ ଟିକିଏ ମାନେ ଯୋଉ ଯେମିତି ସ୍କୁଲ ନଥାଏକି ଯେମିତି ଟେବୁଲ ଚେୟାର ଟାଇପ୍ ର ତ ସେମିତି କିଛି। ଥାଏ ତ ଆମେ ସେଠି ଶୋଇପଡ଼ୁ ଅଧ ଘଣ୍ଟା ଭଳି ପୁଟ୍ ଆଜ୍ଞା ପନ୍ଦର ମିନିଟ୍ ଯଉ ନାପ୍ କୁହନ୍ତିନି କି ତ ସେମିତି ଟିକିଏ ପରି ଆମେ ଶୋଇପଡ଼ିବ କାହିଁକି ନା ନ ଶୋଇଲେ ବି ମାନେ କେତେ ଦିନ ସାରା ପଡ଼ୁଥିବୁ। ତ ମୁଣ୍ଡ ଖରାପ ହେଇଯିବ ସେଥିପାଇଁ ଖାଇଲା ପରେ ଟିକେ ନିଦ ଲାଗିଲ ଶୋଇପଡେ ସେଥିପାଇଁ। ତି କଣ ହୁଏ। ହଁ ତ କଣ ହୁଏ ବେଳେ ବେଳେ ଅଧ ଘଣ୍ଟା ଜାଗା ରେ ତିନି ଘଣ୍ଟା ଦି ଘ ମାନେ ଗୋଟେ ଦେଢ ଘଣ୍ଟା ଖଣ୍ଡେ ହେଇଯାଏ। ବୁଝିପାରିଲେ ମୁଁ କଣ କହୁଚି ହଁ ଟିକେ ଅଧିକ ସମୟ ଶୋଇଲେ ହଁ ବିଜାର ସେଇଟା। ସେଥିପାଇଁ ଆମେ ଚେଷ୍ଟା କରୁ ଯେ ଆମେ ଶୋଇଲା ସମୟରେ କୋଉ ଗୋଟେ ସାଙ୍ଗକୁ କହି ଥିବୁ ଯେ ଭାଇ ଦଶ ମିନିଟ୍ ପରେ କି ପନ୍ଦର ମିନିଟ୍ ପରେ କି ଅଧଘଣ୍ଟା ପରେ ଉଠେଇଦବୁ। ଠିକ୍ ଅଛି ତ ସେମାନେ ଏମିତି ଉଠେଇ ଉଠେଇକି ଉଠେଇ ଦିଅନ୍ତି। ତ ସେମିତି ଆଉ ସେଇଟା ବି ଗୋଟେ ମଜା ଲାଗେ ଆଉ। ତାପରେ ସେ ସରିଲା ପରେ ତାପରେ ଉ ଉଠିକି ପଢ଼ିଲି ସନ୍ଧ୍ୟାବେଳେ ଆଉ ଟିକିଏ ଗଲି। ଖେଳ ପଡ଼ିଆରେ ଟିକେ ବୁଲାବୁଲି କରିକି ଆସିକି ପାଠ ପଢ଼ିକି ହଁ ଏବେ ଏବେ ଆସିଲି ଆଉ ବାସଗୃହକୁ ଆଉ, ଆସିଲା ସମୟରେ ଟିକେ ବର୍ଷା ଫର୍ଷା ଟିକେ ଟିକେ ହଉଥିଲା। ବାହାରୁ ଟିକେ ଖାଇବା କିଣିକି ଧରିକି ପଳେଇ ଆସିଲି ଆଉ।
ଆଚ୍ଛା ଆଚ୍ଛା ବାହାରୁ କଣ କଣ ଖାଇବା ଆଣିଲେ?
ମୁଁ ରୁଟି ଆଣିଲି ଆଉ ଆଳୁ କୋବି ତରକାରୀ ଆଣିଲି।
ଆଚ୍ଛା ରୁ ରାତିରେ ରୁଟି ଖାଉଚନ୍ତି ଆପଣ।
ଦେଖନ୍ତୁ ମୋର ତ ଭାତ ଇଚ୍ଛା ଠିକ୍ ଅଛି। ମୋତେ ଭାତ ଇଚ୍ଛା। ମୁଁ କହିଲି ମୋର ତ ଭାତ ଇଚ୍ଛା ହେଲା ଶୁଣିବ